ହ୍ୟାଲୋ ହଁ ନମସ୍କାର।
କଣ କରୁଛ?
ମୁଁ ବି ସେମ ଖାଇକି ବସିଛି।
ଆଉ ଦେହ ସବୁ ଠିକ ଠାକ ଅଛି ତ?
ହଁ ସବୁ ଠିକ ଠାକ୍ ଅଛି ତମେ କଣ ଖାଇଥିଲ?
ରୁଟିି ଆଉ ମଟନ୍ ତରକାରୀ।
ଆଛା।
ତମେ?
ମୁଁ ଆମର ରୁଟି ଆଉ ଆଳୁ ଚଟଣି ହେଇଥିଲା ଆମ୍ବ ଥିଲା। ଭଜା ଥିଲା ଏସବୁ ଆଉ।
ହଁ ସକାଳୁ ଉଠିଲ କେତେବେଳେ?
ସକାଳେ ଆଜି ମୁଁ ଉଠଥିଲି ସାଢେ ସାତ। ଉଠି ହଉନି ସକାଳୁ ଟିକେ ଲେଟ୍ ହେଇଯାଉଛି।
ହଁ ତମେ ତ ସାଢେ ସାତଟା ରହୁଥିଲ ମୋର ଆହୁରି ଲେଟ୍। ଆଠ ଟା ତିରିଶରେ ମୁଁ ଉଠିଲି।
ଅ ହଁ। ନା ମାନେ ଘରେ କେହି ନାହାନ୍ତି ତ ସେଇଥିପାଇଁ
ଓହୋ ଘରେ ସମସ୍ତେ ତମର କିଏ କିଏ ଅଛନ୍ତି?
ଘରେ ମୁଁ ଆଉ ମାମା।
ଓ ଆଉ ତମ ଘରେ କି ଛୋଟ ଭଉଣୀ କି ଭାଇ ନାହାନ୍ତି?
ନା ଆଁ ଛୋଟ ଭଉଣୀ ଭାଇ ଆମ ଘରେ ନାହାନ୍ତି। ଏଇ ସେ ଛୋଟ ବାପାଙ୍କର ଅଛନ୍ତି ସେ ଆମର ନୂଆ ଘର ହେଇଛି ତ ଆମେ ଏଠି ଅଲଗା ଅଛୁ ସେମାନେ ସେ ସେପଟେ ଘରେ ଅଛନ୍ତି ପୁରୁଣା ଘରେ।
ହୁଁ ହୁଁ। ହଁ ତମର ଏବେ ପଢାପଢି ସେମିତି ସରିଲାଣି ନା ଚାଲିଛି।
ହଁ। ହଁ ପଢାପଢି ତ ଗ୍ରାଜୁଏସନ ସରିଲା ଏବେ ତାପରେ ଦେଖିବା କଣ ହବ। କନ କରିବା।
ଆଗକୁ କିଛି ପ୍ଲାନିଂ ନାଇଁ?
ହୁଁ ଉମ୍। ।
ହଁ କୁଆଡେ ବୁଲିବା ପାଇଁ ପ୍ଲାନିଂ କିଛି କରିନ।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
ହୁଁ।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
ହ୍ୟାଲୋ।
ଶୁଭା ଯାଉନି।
ଠିକ ସେ ଶୁଭୁନି ନେଟୱର୍କ ପ୍ରୋବେଲମ ଅଛି କି?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
ଠିକଠାକ ଭଏସ କ୍ଲିଅର ହଉନି ନା।
ଆଉ ଏବେ ଶୁଭିଲା?
ହଁ ଏବେ ଶୁଭିଲା।
ଉମ୍ ହୁଁ ଆଉ କଣ? ଆଉ କଣ ଖବର ଆଉ ତମର ରଜ ପ୍ଲାନିଂ କଣ ରଜ ତ ଆସିଛି।
ହଁ ରଜ ଆସୁଛି ଡ୍ରେସ୍ ଫେସ୍ କିଣା ହବ ଟିକେ କସ୍ମେଟିକ କିଣିବା। ଏବେ ତ କିଛି କିଣା କିିଣି ହେଇନି।
ନାଁ
ଆଉ ଦି ଦିନ୍ ପରେ କୁଆଡେ ଯିବା ଟିକେ ଭଲ ଡ୍ରେସ୍ ଫେସ୍ କିଣିକି ଆଣିବା।
କଣ ଭାବିଚ କଣ ନବ ବୋଲିକି?
ଦେଖିଆ କିଛି ନୂଆ ଡିଜାଇନ୍ ର କଲେକ୍ସନ ଯଦି ଆସିଥିବ ଆଣିବା ଆଉ।
ଓ ହୁଁ, ମୁଁ ବି ଦେଖ୍ ଖେ ମୁଁ ବି ଦେଖିଆ ଯିବି ଏବେ ତ ଟାଇମ୍ ଅଛି ଯିବା ଆଉ।
ହଁ ଟାଇମ୍ ତ ଆହୁରି ଅଛି।
ହଁ। ଆଉ ଗରମ ତ ଆଉ କୁହନି, ଗରମ ର ଆଉ କଥା ହିଁ କହିହବନି। ପ୍ରବଳ ଗରମ ହଉଚି।
ବହୁତ ଜୋରେ ଗରମ ଆଜି ଟିକେ ମାନେ ବୋଧେ ଖରା ହେଇନି କିନ୍ତୁ ଗରମ ଯେମିତି ଥିଲା ସେମିତି।
ହୁଁ।
କାଲି ତମ ଆଡେ ବର୍ଷା ହେଇଥିଲା ନା?
ନା ବର୍ଷା ତ ହେଇ ନଥିଲା।
ହଁ ହଁ। ଆଉ କୁଆଡେ ବୁଲିବା ପାଇଁ ଯିବ ନା
ବୁଲିବା ପାଇଁ ଦେଖେ ରଜ ବେଳେ ଦେଖିବା କୁଆଡ଼େ ଯିବା ଆଉ।
ଆଉ। କଣ ଖବର ସବୁ?
ଆଉ ସବୁ ଭଲ ଆଉ ତମ ଘରେ ସମସ୍ତେ ଠିକ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆମ ଘରେ ମୋ ବାପା ମୋ ମାମା ହଁ ମୋର ଦାଦା ମୋ ସାନମା ଭାଇ ତମର ଗୋଟେ ଛୋଟ ଛୋଟ ଭଉଣୀ ଏମ ସବୁ ଅଛନ୍ତି ଆଉ। ଆମେ କିଛି ଦିନ ହବ ପୁରୀ ବି ଯାଇଥିଲୁ ବୁଲିକି ଆସିଥିଲୁ ଗରମ ଯଉ ତା କୁହ ନା ସେ ସନ୍ଧ୍ୟାବେଳେ ଟାଇମଟା ଯାଇଥିଲୁ
ବୁଲାବୁଲି କରିକି ଆସିଲୁ।
ଓ ହୋ।
ରଜରେ କୁଆଡେ ବୁଲିବା ପାଇଁ ଯିବନି ନା?
ରଜରେ ଦେଖିବା ସାଙ୍ଗସାଥିଙ୍କ ଘରକୁ ଯିବାର ଯଦି ହବ ତ ଯିବି। ଦେଖିବି ଏବେ କିଛି ପ୍ଲାନିଂ କରିନି।
ଓ ହୋ।
କଣ?
ମଜା ଆମର ମୋର ବି ଏପର୍ଯ୍ୟନ୍ତ ସେମିତି କିଛି ପ୍ଲାନିଂ ହେଇନି ଗରମ ଖରା ଯୋଉ ହଉଛି ଟୋଟାଲି ଘରୁ ବାହାରିବାକୁ ଇଛା ହଉନି।
ଆ ହାଁ।
ଆଉ ପଢା ପଢି ପାଇଁ କଣ ପ୍ଲାନିଂ ଆଗକୁ ଅଛି ଏଇନା? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।